ନା।
ହଁ। ଆଉ କଣ କରୁଛୁ?
ଏଇ ସିଲେଇ କରୁଥିଲି ଆଉ।
ଓହୋ ତାହେଲେ ତୁ ସିଲେଇ ଶିଖୁଛୁ କି?
ହଁ ମୁଁ ସିଲେଇ ଶିଖିଛି ବା।
ଭଲ ମାନେ କଣ ଘରେ ରଖିକି ସିଲେଇ କରୁଛୁ ନା ମାନେ ଯାଉଛୁ ମାନେ ଉଁ ଦୋକାନ ଫୋକାନ କଣ କରିଛୁ?
ନାଇଁ ମୁଁ ଘରେ ରଖି ସିଲେଇ କରୁଛି ତା ସହିତ ଏ ଚାରିଟା ବେଳିଆ ବି ଯାଉଛି ଆମ ଏଠି ଗୋଟେ ଅଭିଯାନ ଖୋଲା ହେଇଛି ତ। ଆଉ ସେଇଠିକି ଯାଉ କି ଇଉ ଅଙ୍ଗନୱାଡି ଆଉ ସ୍କୁଲ ଡ୍ରେସ ସବୁ ଅର୍ଡର ଆସିଛି ଆଉ ଇଲେକ୍ଟ୍ରିକ ମେସିନ ସେଇଟା। ଆଉ ସେଠି ବି କରୁଛି ଶିଖିଆ ପାଇଁ ଯା ଯାଉଚି ତା ଶଖିବା ହେଇଯାଉଛି ଆଉ ଉଁ ମେସ ସିଲେଇ ବି ଚାଲିଚି ଆଉ ଘରେ ଏ ରାତିରେ କରୁଛି ଅଲଗା ଟାଇମ ଫାଙ୍କା ପାଇଲେ କରୁଛି।
ଆଛା। ହଁ ଆମର ବି ଭାବିଥିଲୁ ଗୋଟେ ଯୋଉ ଇଲେକ୍ଟ୍ରି ଏବେ ତ ଆଉ ସିଏ ଯୋଉ ଇଏ ମେସିନ ଆସୁନି ବେଶୀ ଇଲେଟ୍ରିକ ମେସିନରେ ଏବେ ସମସ୍ତେ ଆଣୁଛନ୍ତି ପ୍ରାୟ ଆମର ଗୋଟେ ସେମତି ଆଣିବୁ ଭାବୁଛି ଯେ ହେଲେ ଯେହେତୁ ନୂଆ ନୂଆ ନା ଟିକେ ମାନେ କୋଉଠି କଣ ହବ ରଇଲେକ୍ଟ୍ରିକ ଜିନିଷଟା ଆଉ ଦେଖୁନ ସିଲେଇରେ କେତେ ସୂତା ଫୁତା ଯଦି ଲାଗିଯିବ ପୁଣି ହଇରାଣ ନୁହଁ ନା ପୁଣି କାହାକୁ ଗୋଟେ ଡାକ ଯେ ନ ଜାଣୁଥିବ ତାକୁ ବେଶୀ ଇଏ ଲାଗ୍
ହଁ।
ହୁଁ ସେଇଆକୁ ଅଧା ତୁ ଶିଖିଛୁ ଆଉ। ମୁଁ କେତେବେଳେ ଟିକେ ଗଲେ ମତେ ଟିକେ ସେଇ ଇଲେକ୍ଟ୍ରିକ ମେସିନ ଟିକେ କହିଥିବୁ ମାନେ କେମିତି କଣ ସେଇଟା ଇଏ ହୁଏ। ଆମର ତ ଆସିବ ଏଇ ଦୁଇ ତିନି ଦିନ ଭିତରେ
ହୁଁ ।
ଏ ମୋ ଭଉଣୀ ସିଏ ଟିକେ ତାର ପଢା ଇଏ ସରିଲା ସେ ଆଉ କିଛି କରିବନି କହୁଛି ସେୟାକୁ ଘରେ କହିଲେ କି ନା ତୁ ସିଲେଇଟା କର ରଅ ଆଉ ଆଜିକା ଦିନରେ କିଛି କାମରେ ଗୋଟେ ଏନଗେଜ ରହିବା ଭଲ।
ହଁ ସେଇଟା ତ ନିହାତି ଆଉ ତୁ ଆସ
ହୁଁ
ତୁ ଆସେ ଯୋଉ ଇଲେକ୍ଟ୍ରିକ ମେସିନି ଶିକେଇଦେବି ଆଉ ଆଉ ତୁ ଏ ମେସିନ୍ ଶିକିଛୁ ନର୍ମାଲେ ମେସିନଟା ଯୋଉ
ହଁ ହଁ ହଁ ନାଇଁ ନର୍ମାଲ ମେସିନ୍ ଟା ଶିକିଛି।
ଆଉ ସେଇଟା ଆସିଲେ ଇଲେକ୍ଟ୍ରିକ ମେସିନଟା ବି ଶିଖିଯିବୁ ଇଲେକ୍ଟ୍ରିକ ମେସିନରେ କଣ କହିଲୁ ଏଇଆ କାମ କ ରିବା ଟିକେ ସହଜ ହବ ଇଏ ସ୍ପିଡ ସେଥିରେ ବାହାରିବ କାମ ଅଧିକ ଏଥିରେ କମ। ଆଉ ଗୋଡ ଉପରେ ବି ଏତେ ପ୍ରୋବ୍ଲେମ ଆଉ ହବନି।
ହଁ ହଁ ଯେ କି ନ୍ତୁ ଡର କଣ ଅଛି ଯୋଉ ନର୍ମାଲ ମେସିନରେ କଣ ସୂତା ଟା ଲାଗିଯାଏ ନା! ମାନେ ଏପଟ ସେପଟ ହେଇଗଲେ ସୂ ତାଟା ଗୁରେଇ ହେଇଯିବ ତା ଭିତରେ ପଶିଯାଇଥିବ କୋଉଠି ଚାଲିବନି ଏମିତି ଅସୁବିଧା ହୁଏ ଆଉ ଯଦି ଇଲେକ୍ଟ୍ରି ମେସିନରେ ଯଦି ସେମିତି ହେଲା ଭାରି ଅସୁବିଧା ନୁହଁ ନା ମୁଁ ତମେ ଗୋଟେ କାହାକୁ ଡାକ ଶ୍ ତା ଭିତରେ ଖୋଲିବ ବାହାର କରିବ ଗୋଟେ ଏମିତି କି।
ସେ ଭାରି ଅସୁବିଧା ଭାରି ବି ତାକୁ ଦେଖି ଚାହିଁ କରିବାକୁ ପଡିବ ହାତ ଫାତ ପଶିଯିବ। କଣ୍ଟ୍ରୋଲ ଉପରେ ରଖିକି ଏଁ ନିଜର କଣ୍ଟ୍ରୋଲ ଉପରେ ରଖିକି ତାକୁ ଚଲେଇବା ପାଇଁ ପଡିବ ଆଉ।
ଏ ଆମର କଉଚନ୍ତି ଗୋଟେ ଆଣିବେ ବୋଲି କିନ୍ତୁ ଗୋଟେ ଡର ଲାଗୁଛି କାଳେ ଯଦି ନୂଆ ନୂଆ ଏପଟ ସେପଟ କିଛି ହବ ନୂଆ ଜିନିଷ ଗୋଟେ ଆଣିବ ଖରାପ ହେଇଗଲେ ବି ଗୋଟେ ମନ ଦୁଃଖ ଲାଗିବ ପୁଣି ତାକୁ ଆଉ କୋଉ କାହାକୁ ଡାକ ନହେଲେ ତାକୁ ନେଇକି ଯାଅ।
ହଁ। ସେଇ ତ ଅସୁବିଧା ଆଣ ଫାଷ୍ଟ ଫାଷ୍ଟ ଚଲେଇବ ଅଳ୍ପ ଦେଖିକି ତାପରେ ଅଭ୍ୟାସ ହେଇଗଲେ ନିଜେ ଜାଣ ପାରିବ କେମିତି ସୁତା ପୁରେଇବ କୋଉଠି ବବିନ ପଶିବ କେମିତି ତାର ତ ଇଲେକଟ୍ରିକ ମେସିନରେ ବହୁତ ପ୍ରକାର। ଅଛି ସୂତା ପୁରେଇବା ପାଇଁ ଆଉ ଜାଣିଯିବ ଆଉ।
ଏଇଟ ଆହୁରି ଅସୁବିଧା ଆଉ କଣ ସବୁ ତିଆରି କଣ କରୁଛୁ ମାନେ ସାଟ ଯୋଉ ଇଏ ସବୁ ମାନେ ବ୍ଲାଉଜ୍ ଡ୍ରେସ ହେରିକା ସବୁ ନା ଖାଲି ବ୍ଲାଉଜ୍ ହେରିକା।
ହଁ ବ୍ଲାଉଜ ଡ୍ରେସ୍ ଲେହେଙ୍ଗା ସବୁ ତିଆରି କରୁଛି। ଡିଜାଇନ ଡିଜାଇନ ବି ଭଲ ସବୁ ଚାଲିଛି।
ଆଛା। ଓହୋ ଆଉ ହଁ ମୁଁ ନହଲେ ଦି ଚାରିଟା ଖଣ୍ଡେ ବ୍ଲାଉଜ ନହେଲେ ନେବି ମୋର ଡ୍ରେସ ନଉଛି ସିଲେଇ କରିବା ପାଇଁ ଆଉ ଆମର ସେ ଯୋଉ ପୁରୁଣା ମେସିନ ଯୋଉଟା ଥିଲା ସେଟା ତ ମାନେ ଖରାପ ହେଇଯାଇଛି କହୁ ନୂଆ ମେସିନ୍ ଟା ଆଣିବେ ବୋଲି ହେଲେ କୋଉଦିନ ଆସିବ ଠିକ ନାହିଁ ତାପରେ ନୂଆ ମେସିନଟା ଆସିଲେ ଝିଅ ସେଟା ମୁଁ ଜାଣିନି। ସିଲେଇ କରିଆ ପାଇଁ ଟିକେେ ଅସୁବିଧା ହବ।
ଓହ ହଉ ଆଗେ ଏଇ ମେସିନରେ କରିବୁ ନେଇକି ଆସିବୁ ଆଉ କେବେ ଆଡେ ଆସିଲେ ହଁ ସେଖ
ହଁ ଆଉ କଣ ଖାଇଥିଲୁ କଣ ଆଜି?
ମୁଁ ଖାଇଥିଲି ଏଇ ମଟର ସୁପ କରିଥିଲି ସନ୍ଧ୍ୟା ବେଳେ। ହ ସେଆ କଣ ଖାଇଛି ଆଉ ତୁ କଣ ଖାଇଛୁ?
ମୁଁ। ମତ କିଛି ଖାଇନି ଆଜି ନା ଚାରିଟା ମାନେ ଯୋଉ ଦି ପହରେ ଖାଇବା ଟା ଟିକେ ପ୍ଲେଟରେ ଖାଇଥିଲି ଗୋଟେ କାମ ଥିଲା ସେ ପୁରା କାମ କାମ କରିଥିଲି ସାରିକି ପୁରା ଖାଇଲି ଲେଟ୍ ରେ ଏବେ ଭୋକ ହେଇନି ଆଉ ରାତି କିି ଏଇ ମମି ଆଳୁ ପରଟା କରୁଛନ୍ତି ଆଉ ସେଇ ଆଳୁ ପରଟା ଆଉ ଯଦି କଣ ଭଜା ଯଦି କଣ କରିଥିବେ ଖାଇବୁ ଆଉ।
ଆଛା ଆଳୁ ପରଟା ତମ ସେପଟେ କେମିତି କର ମାନେ ଆଳୁ ଭିତରେ ମାନେ ଅଟାଟା ଆଳୁ ଚକଡ଼ି ଦିଅ ନା ରୁଟି ଭିତରେ ଆଳୁ ମସଲାଟା ପୁରେଇ କର କେମିତି କଣ? ା
ନାଇଁ ଆମ ଆମର ତ ସେମ ଯୋଉ ଯୋଉଟା ଅଟା ଭିତରେ ଯୋଉଟା ପୁରେଇକି କରନ୍ତି। ସେଟା ଟିକେ ବେଶୀ ଭଲ ଲାଗେ। ପୁରା ମସଲା ମସଲା ରହେ ତା ସାଙ୍ଗକୁ ଆଉ କିଛି ଦରକାର ପଡିବନି। ଆଉ ଯୋଉଟା ଅଟା ସାଙ୍ଗରେ ଯୋଉ ଗୋଟେ ଚକଡି ଦିଅନ୍ତି ଇଏ ସେଟା କଣ ଭିତରେ ମେଲଡ଼ ହେଇ ଇଏ ହେଇଯାଏ ତା ସାଙ୍ଗକୁ ନିହାତି ଆଉ କିଛି ଗୋଟେ ଆଇଟମ୍ ଦରକାର। ଆଉ ଆଉ ଏ ଏଟା ଏଟା କଣ ଖାଲି ତମେ କିଛି ଚଟଣି ହେରିକା ବି କିଛି କରିଦେଲ ସେମିତି ଲଗେଇ ଖାଇଦବ।
ହଁ ତ ସେଇ ମସଲା ଆଳୁ ପରଟା ହିଁ ଭଲ।
ହଁ ହଁ ସେଇଟା ହିଁ ଭଲ। ଆମର ଘରେ ମମି କଲେ ସେମିତି ହିଁ କରନ୍ତି ଏ ଯୋ ଭିତରେ ରୁଟି ବେଲି ଦେବେ ତା ଭିତରେ ପୁରେଇକି ଇଏ କରିଦେବେ ।
ଆଚ୍ଛା। ହଉ ଏବେ ବର୍ଷା ହଉ ତମ ସେପଟେ?
ବର୍ଷା ଆଜି ଦିନମାନ ହେଇଛି। ଦିନମାନ ବର୍ଷା ହେଇଛି ସନ୍ଧ୍ୟା ଆମର ଲାଇନ ବି ନଥିଲା ଆଇଲେ ଯାଇକି ସନ୍ଧ୍ୟା ବେଳେ। ଇଏ ଏବେ ଟିକେ ବର୍ଷା ନାହିଁ ମୁଁ ଟିକେ ଥଣ୍ଡା ଲାଗୁଛି ଟିକେ ବାହାରେ ବୁଲୁଥିଲି। ଆଉ ତୁ ଏଇ କ କହିଲୁ ଏ କଥା ହଉଛି ଆଉ ଟିକେ ବାହାରେ ଟିକିଏ ବୁଲ ଚି କଥା ହଉଛି।ଏଇ ଆଡେ ଆ ଆମ ପୋ ଘର ପାଖରେ ପୋଖରୀଟା ନା ଇଏ କଣ ହଉଛି ନା ବେଙ୍ଗ ଜୋରରେ ହେଇଯାଇଚି। ଏ ହେଲେ କେ କଟର ହଉଛନ୍ତି ଆଉ।
ବର୍ଷା ଦିନେ ତ ବେଙ୍ଗ ହେବେ ଆଉ ପାଣି ହେଲେ ସେ ଖାଲି ଯୋଉ ବଡ ବଡ ବ୍ରାହ୍ମଣୀ ବେଙ୍ଗ ଆଉ ଛୋଟ ବେଙ୍ଗ ଭଲ କେ କଟର ହଉଥିବେ ରାତି ସାରା
ହଁ ବା ସେ ଏବେ ଜରା ବୋବଉଛନ୍ତି ଯିଏ ଜାଣି ନଥିବ ସେ ଡରିଯିବ ହେଲା ବଡ ବଡ ବେଙ୍ଗ କେଁ କଟର ହ ବୋବୋଉଛନ୍ତି ତାପରେ ତାଙ୍କ ପାଖକୁ ଯିବ ମାନେ ସେ ଡେଇଁବି ପରା
ଉପରକୁ ଡେଇଁବେ ବାହାରେ ବି ବୁଲନା ଏ ବର୍ଷା ଦିନ ସାପ ଫାପ ସବୁ ବାହାରେ ବୁଲୁଥିବେ। ଘର ଭିତରକୁ ପଳେଇ ଆସି ବସିକି କଥା ହବୁ ଆଉ।
ହଁ ଇଏ ଆସିଥିଲେ ଆଉ ମୁଁ ବାହାରେ ତ ଇ ବୁଲୁ ଆମର ମାନେ ଏ ରୋଡ ସାଇଡ ରେ ଘର ତ ଆଉ ସେଇ ରାସ୍ ତାପରେ ଟିକେ ଏପଟ ସେପଡ ହଉଛି ଆଉ। ଯେଉଁଠି ଲାଇନ ଯାଉଛି ଆସୁଛି ଆଉ ଟିକେ ବାହାରେ ଟିକେ ଥଣ୍ଡା ଲା ଲାଗୁଛି ଟିକେ ମୁଁ ଟିକେ ବୁଲିବା ଦିନ ସାରା ତ ବର୍ଷା ହଉଥା ଥିଲା ବାହାରକୁ ବାହାରି ହେଲାନି ଆଉ ଏବେ ତ ଟିକେ ନା ହିଁ ଏବେ ଟିକେ ଫାଙ୍କା ଇଏ ଅଛନ୍ତି।ବାହାରେ ଟିକେ ବୁଲିବା ଆଉ।
ଆଛା ଆମ ଏପଟେ ତ ଟିକେ ବର୍ଷା ପବନ ହେଲେ ଲାଇନ ସାଙ୍ଗେ ସାଙ୍ଗେ କଟିଯିବ।
ହଁ ହଁ ହମ ଗାଁ ମାନଙ୍କରେ ସେଇଆ ତ ଆଉ।
ହଁ ଗାଁରେ ସେଇଆ ଟିକେ ବର୍ଷା ପବନ ହେଲେ ଲାଇନ ଗଲା ଏଥିରେ ତାପର ଦିନକୁ ଯାଇକି ଆସିବ।
ହେଲେ କଣ ଗାଁ ରେ ଯଦି ଦି ଦିନ ବି ଲାଇନ ପଳାଏ କିଛି ଅସୁବିଧା ହବନି। ପାଣି ଫାଣି ଧର କୂଅ ଅଛି ଟ୍ୟୁବେଲ ଅଛି ଇଏ ହବ କିନ୍ତୁ ବାହାରେ ଯଦି ଘଣ୍ଟାଏ ବି ପଳେଇଛି ପାଣି ନାହିଁ ଆମ ବୁଦ୍ଧି ଶୂନ୍ୟ ହେଇଯିବ।
ଉଁ ବାହାରେ ସବୁ ସବୁ ତ ଲାଇନ ଦ୍ଵାରା ଆଉ ଚଲିବା ଭାରି କଷ୍ଟକର।
ହଁ ପା ଲାଇନ ନ ଥିଲେ ତ ମଟର ଚାଲିବନି ଆଉ ସିଏ ବୋରିଙ୍ଗ ହଉ କି ଟିୱେଲ ହଉ ଆଉ ତ ଟାଙ୍କି କୁ ପାଣି ଆସିବନି ଆଉ ତମେ କିଏ କଣ କରିବ?
ଆଉ ବାହାରେ ନା ଆମ ଗାଁ ଭଳିଆ ଏମିତି ଟ୍ୟୁବଲ ଅଛି ତମେ ମାରିକି ପାଣି ବାହାର କରିବ ତାଙ୍କର ସବୁ ବୋରିଙ୍ଗ ସିଷ୍ଟମ।
ହୁଁ ଗାଁ ସବୁଠୁ ଯାଇଥିଲେ ଭଲ ଟାଉନ ଠାରୁ ଗାଁ ର ସୁବିଧା ସବୁ ଭଲ।
ହୁଁ। ହଁବା ମଝିରେ ମଝିରେ ଆମ ହଷ୍ଟେଲ ବସେ ସିଆଡେ ବର୍ଷା ହେଇଥିଲା ମାନେ ଜୋରରେ ପୁରା ଗଛ ଫଛ ଭାଙ୍ଗି ଭାଙ୍ଗି ଥିଲା ମାନେ ତାର ଫାର ବି ଛିଡି ଯାଇ ହେଲା ପୁରା ଯାଇକି ଲାଇନ ଆସିଲା ତା ପରଦିନ। ମାନେ ଏତେ ସଡନ ଇଏ ହେଲା ସବୁବେଳେ ତ ବର୍ଷା ହୁଏ ହଁ ଲାଇନ ପଳେଇ ଆସେ ଵ ଏତେ ହବ ବୋଲି କିଏ ଜାଣିଥିଲା। ଫୋନରେ ଚାର୍ଜ ନାଇ ପାଣି ବି ନାହିଁ ନା ତମେ ପିଇ ପାରିବ ଆଉ ଏବେ ଯେହେତୁ ଆମେ ଆମେ ଯେହେତୁ ଆଉ କ୍ୟାସ ରଖୁନେ ଏବେ ଅନଲାଇନ ଆମେ ୟୁଜ କରୁଛେ ତ ପଇସା ପତ୍ର ବି ଇଏ ଆଉ ଫୋନରେ ଚାର୍ଡ ନା ତମେ ଅନଲାଇନ କୋଉଠୁ କରିବ ପଇସା। ଏତେ ଅସୁବିଧା ମୁ ଯାଇକି ଗୋଟେ ଜାଗାରୁ ଉ ମୋ ପାଖରେ ଯେତିକି ପଇସା ଥିଲା।ଯାଇଁକି ପଞ୍ଚିଲି ପଞ୍ଚିଶ ଲିଟର ଭଳିଆ ପାଣି କିଣିକି ଆଣିଲି ପି ଇବା ପାଇଁ ଖାସ୍ କରି।
ପାଖରେ କା ଶ ନ ରହିଲେ ଭାରି ଅସୁବିଧା ଆଜିିକାଲି ଏଇ ଯୋଉ ଉଁ ଅନଲାଇନି ଯୁଗ ହେଲାଣି। ଫୋନ ପେ ରେ ପଇସା ରହିଲା ବେଳକୁ କେତେବେଳେ ନେଟୱାର୍କ କାମ କରୁନି କେତେବେଳେ ଫୋନରେ ଚାର୍ଜ ନାହିଁ। ଏଥିପାଇଁ ବି ମଣିଷ ବଡ ଅସୁବିଧାରେ ପଡୁଛି।
ହଁ ଏତିକି ଅସୁବିଧା। ହେଲେ ଏତେ ପରେ କଣ ଲୋକ ଇଏ ହଉଛନ୍ତି। ଲୋକ ସେଇଆକୁ ଯୋଉଟି ଯୋଉଟା ପ୍ରୋବ୍ଲେମ ହଉଛି ଲୋକ କିନ୍ତୁ ସେଇଟା। ମାନେ କିନ୍ତୁ କମ ଅଛି।
ଏତେ ଅସୁବିଧା ହଉଛି ଲୋକମାନେ ବି ସେଇ ସୁବିଧା ଗୁଡ଼ା ନ କରି ସେଇ ଅସୁବିଧାକୁ ସମସ୍ତେ ଆପଣେଇ ନେଉଛନ୍ତି ସେଇଥି ପୁଣି ଚାଲୁଛି ନା ଅଧିକ ଅଧିକ।
ହଁ।
ହ
ନହେଲେ ଆଗରୁ ସେ ଲୋକ ସେଇ ବ୍ୟାଙ୍କ ଯାଉଥିଲେ ପଇସା ତ ସେଇ ମାନେ ଯାଇକି ଉଠଉ ଥିଲେ। କି ଯାଇକି କ୍ୟାସ ଯାଇଁକି ଡିପୋଜିଟ କରୁଥିଲେ ସମ୍ ସମସ୍ତଙ୍କ ପାଖରେ ଖୋଜିଦବ ସମସ୍ତଙ୍କ ପାଖରେ କ୍ୟାସ୍ ଥିବ ଏବେ ଗୋଟେ ଯାହାକୁ ଗୋଟେ ଅସୁବିଧା ଥିବ ଟିକେ। ମାଗିବ ପଇସା ଏ ମୁଁ ଅନଲାଇନ କରିଦଉଛି ହେଲା। ସେ ଏଇଆ କହିବେ ମୁଁ ମୋ ପାଖରେ କ୍ୟାସ ନାହିଁ ମୁଁ ଅନଲାଇନ୍ କରିଦଉଛି ଏମିତି।
ଅନଲାଇନ କରିକି ଗମେଣ୍ଟ ଭଲ ସୁବିଧା ନଉଛି ଆମେ ମାନେ ହୁଁ। ହଇରାଣ ହବା କଥା।
ଏୟା ଆଉ। ଆଉ ଏବେ ସ୍କୁଲ ଯାକ ଖୋଲିବଣି ନା?
ସ୍କୁଲ ତ ଖୋଲିଲାଣି ଆଉ ସବୁଦିନ ଯିବାକୁ ପଡୁଛି ଛୁଟି ଯାଇଁକି ରଥଯାତ୍ରା ବେଳକୁ ହ ଆଉ ଏବେ ଛୁଟି ବି ନାହିଁ ସ୍କୁଲ ରେ।
ହଁ ସେଇଟା ତ ଅସୁବିଧା ଆଉ ମାନେ ସ୍କୁଲ ଯାହା ଦି ମାସ ଯାହା ଉଁ ରେଶ୍ଟ କରିଦବ ତାପରେ ସ୍କୁଲ ଖୋଲିଲେ ପୁଣି ଦୌଡ଼ ସ୍କୁଲ। ଆଉ ତୁ ଯୋଉ ଟିଉସନ କରୁଥିଲୁ କରୁଛୁ ନା କରୁନୁ ଆଉ?
ହୁଁ ଟିଉସନ ବି କରୁଛି ସକାଳେ କରୁଛି ସନ୍ଧ୍ୟାରେ କରୁଛି ଦି ଟାଇମ ଚାଲିଛିି ଏବେ ଟିଉ ହେଲା।
ତତେ ତ ଆଉ ଫୁୁରସତ ବି ମିଳୁନଥିବ ସାଡୁ ସ୍କୁଲରୁ ଆସିକି ଫେରେ ଏତେ ସାରା ଟିଉସନ ଇଏ ଆଉ ତା ଭିତରେ ସିଲେଇ ଆଉ କେତେବେଳେ ତୁ କରୁଥିବୁ ଯାଇଁ ଯାଇଁ ରାତିକି।
ରାତିକି ସିଲେଇ କରୁଛି ଆଉ ଟାଇମ ପାଇଲେ ନହେଲେ ରବିବାରିଆ ଛୁଟି ଦିନ ଶନିବାରିଆ ମର୍ଣିଙ୍ଗ ସ୍କୁଲ ହେ ହେଲା ପରେ। ଆଉ ଘର କାମ ସାରି ସିଲେଇରେ ଲାଗି ପଡୁଛି ଆଉ।
ଆଚ୍ଛା ହଉ ହଉ ତାହେଲେ ଆମେ ପରେ ଟିକେ କଥା ହବା ଆଉ ହେଲା